ହ୍ୟାଲୋ।
ହଁ ଶୁଣା ହଉଛି ଭଏସ ତ।
ଆଉ କଣ କରୁଚନ୍ତି।
କିଛି ନା ଏବେ ବସିଥିଲି ବାସନ ପଡିଥିଲା ତ ଖାଇଥିଲୁ ଯୋଉ। ତାକୁ ସଫାସଫି କରିକି ଆସିଲି ଛାତକୁ କପଡା ସବୁ ନେଇକି ଭାଙ୍ଗିବା ପାଇଁ ରଖିବି ଯେ ନା ଆଉ ଟିକେ ଯାଉ। ଭାଙ୍ଗିକି ରଖିବା ଆଉ।
ହଁ ସନ୍ଧ୍ୟା ତ ହେଇନି ଆଉ ସନ୍ଧ୍ୟା ହେଲେ ପୁଣି କା କାମ ଆହୁରି ବଢିଯିବ।
ହଁ ତାପରେ ଗୋଟେ ଯୋଡ ନାଇଁ ମେସିନ ରେ ଏକାଥରେ ଦି ଭାଡ଼ି କରିଦେଲି ଦୁଇଥର ଯୋଉ କରିଦେଛି ମେନ୍ସଟାକ ପଡ଼ା। ଭାଙ୍ଗିଲାଟି କି ତ ପନ୍ଦର କୋଡିଏ ମିନିଟ ପ୍ଲସ ଯିବ ଏ ପ୍ରତିଦିନ କଲେ କଣ ଦି ଚାରି ଖଣ୍ଡ ଆରମସେ ଦି ମିନିଟ ରେ ଭାଙ୍ଗି ହେଇଯିବ ସାରିଦବ ଏକା ଥ ରେ ଜ ମେଞ୍ଚେ ହେଲେ ସମୟ ଲାଗୁଛି ପୁରା ଆଉ।
ହୁଁ ସମୟ ଲାଗିବ ଛୁଆ ପିଲା କେତେଟା।
ଝିଅ ଗୋଟେ।
ଝିଅ ଗୋଟେ ଅ ବ ପଢୁଛି ନା
ପଢ଼ୁଛି ନା ପଢ଼ୁଛି ପଢ଼ୁ ଦଶମ ପଡ଼ିଲଣି।
ଓହୋ ଟେନ୍ଥ ପଢି଼ଲେଣି।
ହୁଁ।
ହଁ ଏଥର କେ ବୋର୍ଡ଼ ଏକ୍ଜାମ୍ ନା।
ହଁ ଏଇଥର ବୋର୍ଡ଼ ଏକ୍ଜାମ୍ ଦେବ।
ପଢ଼ା ପ୍ରେସର ଟା ବି ଥିବ ଆଉ।
ହଁ ବହୁତ୍ ରହୁଛି ଆଉ କଣ କରିବା। ଯେମିତି ହେଲେ ଧ୍ୟାନ ଦବ ତ ଏଇ ବର୍ଷ ଟା ନା।
ହଁ ଏ ବର୍ଷ ଟା ତ ଧ୍ୟାନ ଦବ ଏବେ ତ ନାଇନ୍ଥି ବି ହାର୍ଡ଼ ହେଇଯାଇଛି ପୁରା।
ହୁଁ।
ଓ ଆମକୁ ତ ଦେଖିବାକୁ ପଡ଼ିବ ଛୁଆ ମାନଙ୍କୁ ଟିକେ ଟିକେ ଆଉ।
ଆପଣଙ୍କର କଣ କିଏ କିଏ ଅଛନ୍ତି ଘରେ ସବୁ?
ଆମ ଘରେ ଆମ ଶଶୁର ଅଛନ୍ତି। ଆଉ ହଜବେଣ୍ଡ୍ ଆଉ ମୋର ବି ଗୋଟେ ପୁଅ ସେଭେନ୍ଥ୍ ରେ ପଢୁଛି ସେ।
ଓହୋ ମାନେ ପାଖାପାଖି ଆଉ ଦି ତିନି ବର୍ଷ ସାନ ବଡ଼ ହେଇଥିବ ଆଉ।
ହଁ ହଁ ସେଭେନ୍ଥ୍ ଏ ଥରକ ତାର ସେଭେନ୍ଥ୍ ରେ ହେଲା। ଆଉ ଦିଅର ଥିଲେ ଯେ ଏବେ ସେ ଟିକେ ବାହାରକୁ ଏଇଠି ହିଁ ମୋ ପାଖରେ ରହୁଥିଲେ। କିନ୍ତୁ ଏବେ ଜଏନ୍ କରିଛନ୍ତି ସପ୍ତାହ ହେଲାଣି ବାହାରକୁ ପଳେଇଛନ୍ତି ଏଇଠି ଖାଲି ଶଶୁର ଅଛନ୍ତି ଆଉ। ଶାଶୁ ନାଇଁ ଶାଶୁଙ୍କର ଇଏ ହେଇଗଲାଣି ତିନି ବର୍ଷ ହେଇଗଲାଣି। ତିନି ବର୍ଷ ହେଇଗଲାଣି ଶାଶୁ ନାହାନ୍ତି।
ଆଉ ଆଜି କଣ ରୋଷେଇ ହେଇଥିଲା?
ଆଜି ଆଜି ଟିକେ ଭେଜ୍ ବିରିୟାନୀ କରିଥିଲି। ଆଉ ପନିର୍ ତରକାରୀ କରିଥିଲି ଆମର ତ ଭେଜିଟେରିୟାନ ନା ପୁରା।
ଆଚ୍ଛା ପୁରା ଭେଜିଟେରିଆନ୍ ମୁଁ ଭାବୁଛି କହିବି ନା ଆଜି ଶୁକ୍ରବାର କେମିତି ନନଭେଜ୍ ହେଇନି ସମ ସବୁ ଘର ହଉଛି ଯୋଉମାନେ ଖାଉଛନ୍ତି।
ହଁ ଆମେ ଅନୁକୂଳ ଚନ୍ଦ୍ର ନୁହେଁ ତାଙ୍କ ଦୀକ୍ଷିତ। ହେଲା ତ ଆମେ ପୁରା ସୋସସ୍ପିନ୍ ନେଇଛୁ। ମାନେ ଶୁକୃବାର ନାଇଁ ଆମର ସବୁଦିନି ହେଲା ସାଧା।
ଆଚ୍ଛା ହଁ ହଁ ହଁ।
କିଛି ବି ଖାଉନୁ ଆମେ।
ଓହୋ ହୋ ହଁ ମୁଁ ବି ଜାଣିଛି କେତେ ଜଣ ଲୋକ ଜଣେ ତାଙ୍କ ଝିଅ ମାନେ ଡ ଡ଼କ୍ଟର ଇଏରେ ପାଇଥିଲେ। ସେ ବି ସେଇ ଲାଇନ୍ ରେ ମାନେ ଆପଣ ଯୋଉ କହୁଛନ୍ତି ସେଇ ସେଇପଟରେ ସେ ବି ତାଙ୍କର ବି ସବୁ ଇଏ।
ଅଁ ସେଇଟା ଦି ପ୍ରକାର ଅଛି ତମେ ଚାହିଁଲେ ଖାଲି ଶୁକୃବାର ତମେ ଯଦି କିଛି ନ ପାରିପାରିବ କେବଳ ଶୁ ଶୁକ୍ରୁବାର ଟା ମାନି ପାରିବ ସେଟା ଖାଲି ଦୀକ୍ଷା କହନ୍ତି ଓ ଆମେ ଯୋଉଟା ନେଇ ଯୋଉ ସେଟା ପୁରା କାରଣ ଆମ ଫ୍ୟାମିଲି ତ ଶ୍ୱଶୁର ଶାଶୁ ଏମାନେ ସବୁ ନେଇଚନ୍ତି। ଆଉ ଆମ ଆମେ ଯଦି ନନେଲୁ ସେ ମୋ ହାତରୁ ଆଉ ଖାଇବେନି। ତ ବାଧ୍ୟ ନବା ପାଇଁ ପୁରା ବାଧ୍ୟ।
ତମେ ଆଗରୁ କେମିତି କଣ ବାହାଘର ଆଗରୁ?
ବାହାଘର ଆଗରୁ ମୁଁ ଖାଉ ଥିଲି ନା ହଁ ଆମର ନନଭେଜ୍ ଖାଉଥିଲୁ ନା ବାହାଘର ହେଲା ପରେ ତ ଛାଡ଼ିବାକୁ ପଡ଼ିଲା ଆଉ।
ଏମିତି କେବେ ମନ ହୁଏନି।
ନାଇଁ ହଉଥିଲା ଷ୍ଟାର୍ଟିଙ୍ଗ୍ ରୁ ମନ ହଉଥିଲା ତାପରେ ପୁଅ ଯେ ସେତେବେଳେ ପ୍ରେଗନନ୍ସି ଟାଇମ୍ ରେ ବି ବହୁତ୍ ଇଚ୍ଛା ହଉଥିଲା ସେତେବେଳେ ଛାଡ଼ିଥିଲେ ଖାଇବାକୁ। ସେତେବେଳେ ମୁଁ ନେଇନଥିଲି ସୋ କିନ୍ତୁ ଖାଲି ନର୍ମାଲ ଟା ନେଇଥିଲି କେବଳ ଶୁକ୍ରବାର ମାନୁଥିଲି ତ ସେ କହନ୍ତି ଏଇ ଟାଇମ୍ ରେ ତ ଖାଇବାର ଇଚ୍ଛା ହୁଏ ଏଇ ଟାଇମ୍ ରେ ଖାଆ। କିନ୍ତୁ ଶୋସ୍ତିନ୍ ଯଦି ଥରେ ନେଇଯିବୁ ତାପରେ ଆଉ ଖାଇପାରିବନି ତାପରେ ପୁଅ ପୁଅ ଯେମିତି ଟିକେ ବଡ଼ ହେଲା ସ୍ୱସ୍ତିନ୍ ଦେଇଦେଲେ। ଶଶୁର ବାଧ୍ୟ କଲେ ନାଇଁ ତମେ ସୁସ୍ଥ ନିଅ ବୋଲି ତମ ଘରର ବଡ ବହୁ ତମେ ନବାକୁ ବାଧ୍ୟ ସେଥିପାଇଁ
ଏତେ ଭଲ କାମରେ କରୁଛନ୍ତି ନା ଆଉ ଖାଇବା ବି ସେତେ ଭଲ ନୁହେଁ
ତାପରେ ସେ ଘରେ ତ କେହି ଖାଉନାହାନ୍ତି ଘରେ ତ କେବେ ବି ହବନି ଆମେ ଯାହା ଏଇ ବାପ ଘର କୁ ଗଲେ ଖାଏ ଆ ତାପେକ୍ଷା ଛାଡିଦବାଟା ବେଟର ଆଉ
ହୁଁ କୋଉ କୋଉ ଯାଉଥିବ ଛଅ ମାସ ବର୍ଷକୁ ଥର ଯେ ଖାଉଥିବ ତା ଅପେକ୍ଷା କଣ ପାଇଁ ଖାଇବ ଆଉ ତ ଏମିତି ବି
ଆଉ ଗୋଟେ ଜିନିଷ ଗୋଟେ ଜିନିଷ ତମେ ଯଦି ଛାଡିଦବ ତାପରେ ସେଟା ଖାଇଲେ ତମର ଆଉ ଦେହରେ ଯିବନି।
ହଁ ଆକ୍ଚୁଆଲି ମୁଁ ହେଇଗଲାଣି ତିନି ବର୍ଷ ପ୍ଲସ୍ ଛାଡିି ସାରିଲିଣି କିନ୍ତୁ ହଁ ନା ମୁଁ ଖାଉନି ତାପରେ ଏବେ ଜଷ୍ଟ ଏଇ ତିନି ମାସ ପୂର୍ବରୁ ପୁଣି ଅଣ୍ଡା ଖାଇବା ଷ୍ଟାର୍ଟ କଲି ହଁ ବୋଲି ଦେଖ ଖାଇବି ଅଣ୍ଡା ଖାଇଲି ତାପଠୁ ଦେହ ସେମିତି କିଛି ପ୍ରୋବ୍ଲେମ ନହି କିନ୍ତୁ ଅଲଗା ଦେହ ଯେମିତି ଏଟା ପେନ୍ ସେଟା ପେନ୍ ପୁଣି ଛାଡିଦେଲି ଏବେ ପେନ୍ ଶରୀରର ମାନେ ଯୋଉ ହ ପ୍ରୋବ୍ଲେ ହଉଛି ସେଟା ଯାଇନି କିନ୍ତୁ ପୁଣି ଛାଡି ଦେଇଛି। ପୁଣି ମନ ହଉଛି ଖାଲି ଅଣ୍ଡା ଅଲଗା ଜିନିଷ ମନେ ହେଲେ ବି ମୁଁ ମନ କରୁନି ଖା ନା ଛାଡି ଦେଇଛି ମାନେ। ଖାଇବନି କିନ୍ତୁ ଅଣ୍ଟାଟାକୁ ଟିକେ ମୋର ଦୁର୍ବଳତା ଅଛି ସେଠୁ ମନ ହଉଛି। ନା ଖାଉନି ଆଗ ଯେତେବେଳକୁ ଦି ତିନି ମାସ ପୂର୍ବରୁ ଖାଉଥିଲି ଟ୍ରେ ପୁରା ଅଣା ଯିବ ସେଇଟା ରଖାଯିବ ଯେତେବେଳେ ମନ ହେଲା ବୁଧବାର ହେଲା ର ହେଲା ଚାଲ ଯାହାବି ହେଲେ ବନେଇକି ଖାଇଦିଅ କିନ୍ତୁ ଏବେ ପୁଣି ଛାଡ଼ିଦେଇଛି। ଜାଣିକି ସେତେବେଳେ ଆଣିକି ଟ୍ରେରେ ଆଣି ମୁଁ କ ନା ମନ ଟା ହଉଛି ନା ତଣୁ ମୁଁ ତାକୁ କଣ କରିବି ରେଗୁଲାରୀ ପୁରା। ସପ୍ତାହକୁ ତିନି ଦିନ ହେଇଗଲା ରବି ାର ବୁଧବାର ଶୁକ୍ରବାର ତିନି ଦିନି ପ ତିନିି ଟାଇମ ଯାକ ଏତେ ଅଣ୍ଡା ଖାଇବି ଓସକେଇକି ଧୀରେ ଧୀରେ ଛାଡିଦେବି ସେ ହଁ ମନ ଛାଡିଗଲା ମନ ଛାଡିଗଲା ଏବେ ବି ମନ ସେମିତି ହଉନି କିନ୍ତୁ ବେଳେ ବେଳେ ଟିକେ ଟିକେ ଅଣ୍ଡା ଚପ ମାର୍କେ ଯୋ ଝିଅକୁ ଟିଉସନ ନବା ପାଇଁ ଯାଉଛି ଆସିବା ବାଟରେ ହିଁ ଅଣ୍ଡା ଚପ ବିକ୍ରି ହଉଛି।
ତ ଇଚ୍ଛା ହଉଛି ଟିକେ ଖାଇବାକୁ
ଟିକେ ଖାଇ ପୁରା ସେମିତି କିଛି ତାପରେ ଘରେ ଆମର ମାନେ ସ୍ଵାମୀ ତାଙ୍କର ସେ ସବୁବେଳେ ଡୁଟି ରେ ରହୁଛି ଭୋଜି ସେ ଖାଇ ଦଉଛନ୍ତି। ଝିଅ ତ ଖାଉଛି ତା ପାଇଁ ଆଜି ଏଠି ମାଛ ଆଣିଲେ ବନେଇବାକୁ ପଡିଲା ପୁଣି
ଛୁଆ ତ ଖାଇବେ ନା ନାଇଁ ଘରେ ଯେତ ଯେହେତୁ ଆମେ କଣ ଗୋଟେ ଏଇଟା ଗୋଟେ ବ୍ରତ ଟାଇପ ର କଲୁ ତ ଆମେ ଘରେ ପଶେଇବୁନି। ଆପଣଙ୍କର ତ ସେମତି କିଛି ନାହିଁ ନା ମାନେ ନିଜ ମନ ଇଚ୍ଛାରେ ଛାଡିଛନ୍ତି। ସେମିତି କିଛି ରିଜନ ପାଇଁ ଛାଡି ନାହାନ୍ତି ନା ତ ଖାଇପାରିବେ। ତାପରେ ଛୋଟ ଛୁଆ ଆମର କଣ ଆମର ଘରେ ଟୋଟାଲି ପସୁନି ଛୁଆ ହଉ ଯାହା ହଉ। ହଁ ତାର ବି ଇଚ୍ଛା ହଉଥିବ ହେଲେ କଣ କରିବା
କେତି ସେତ କେବେ ଖାଇନି ମାନେ କେମିତି ଟେଷ୍ଟ ସେ ଜାଣିନି ନା
ହୁଁ ସେ ଜାଣିନି ନା ସେ ସେ ଜିନିଷ ଟା ଜାଣିଲେ ଇଛା ହବ ଖାଇବାକୁ ତାକୁ
ହଁ ନାଇଁ ସ୍କୁଲରେ ତ ଟିକେ ଆମଲେଟ୍ ନେଉଥିବେ କେବେ ଖାଏନି ପୁହ
ନାଇଁ ତାଙ୍କ ସ୍କୁଲ ଟା ନା ଇଏ ସ୍କୁଲ ଟା ଯୋଉ କଣ କହନ୍ତି କି କ୍ରିଷ୍ଟଟିୟନ୍ସ୍ ସ୍କୁଲ ଟା। ତ ସେଠି ନନଭେଜ ଆଲାଉ ନାହିଁ ନନଭେଜ ତମେ ଖାଇବ।
ହଁ।
ଘରେ ଖାଇବ କିନ୍ତୁ ସ୍କୁଲ୍ କୁ ନବନି ସ୍କୁଲ୍ କୁ ଆଇଁଷ ନବନି ଆଲାଉ ନାହିଁ।
ଓ ନାଇଁ ନାଇଁ ଆମର ବି ଏଠି ଆଲାଉ ନାହିଁ କିନ୍ତୁ ମଝିରେ ମଝିରେ କି କି ଆମ୍ବଲେଟ୍ ହେଲା କି ଯୋଉ ଚାଉମିନ୍ ରେ ପକେଇକି ନେଇଯାଚନ୍ତି। ଚିକେନ ଫିକେନ କେ ନୁ ଅଣ୍ଡା ଜିନିଷ ନେଉଛନ୍ତି ଟିକେ
ନାଇଁ ଆମର ଆଲାଓ ନାହିଁ ମୁଁ ଭାବେ ଖ୍ରୀଷ୍ଟିୟାନ୍ ସ୍କୁଲ୍ ବୋଲି ଆଲାଓ ନାହିଁ ନା ସବୁ କୁଲ୍ ରେ ତାହାଲେ ଆଲାଉ ନାହିଁ ବୋଧେ।
ସବୁ ସ୍କୁଲ୍ ଆଲାଉ ନାଇଁ କିନ୍ତୁ ଅଣ୍ଡା ଟା ଟିକେ ନେଇଯାଉଛନ୍ତି ଆଉ। ଅଣ୍ଡା ସେତେ ଯିବନି ଇରେ ନା ଆଇଁଷରେ କିଛି
ତ ଜଣା ବି ପଡିବନି ସେଟା ତ ପନିର ଭୋଳିଆ ଦେଖାଯିବ।
ହୁଁ ପନିରି ପକା ଦେଖାଯିବ କି ଅଣ୍ଡା ତ ଏମିତି ଖାଲି କେହି ନେବେନି ଅଣ୍ଡା ଝୁଳ ତ କେ ନେବେନି।
ଅଁ ଅଣ୍ଡା ଝୋଳ ନେଲେ ବି ଛୁଆ କଁ ଖାଇପାରିବେ ହୁଁ ଆଉ ଘରେ କିଏ କିଏ ଅଛନ୍ତି?
ଘରେ ତ ଆମେ ତିନି ଜଣ ଯାହା ଆଉ।
ଶାଶୁ ଘର ଲୋକ ସବୁ
ନାଇଁ ଶାଶୁ ଶଶୁର ବି ସେ ନାହାଁନ୍ତି ମୁଁ ବାହାଘର ପୂର୍ବରୁ ହେଇଯାଏ।
ଓହୋ ଶାଶୁ ଶଶୁର ନାହାନ୍ତି।
ଆଉ ତ ନ ଅନ୍ତଦଳଶ ଯାହା ସେମାନେ ସବୁ ବାହାଘର ହେଇ ସାରିଥିଲେ ମୁଁ ବାହାଘର। ଅଛନ୍ତି ଜଣେ ନ ଅଣନ୍ଦ ଦେଢ଼ ଶାଶୁ ଦି ଜଣ।
ଓହୋ ସେ ବଡ ତମେ ସାନ?
ହଁ ଆମେ ତିନ୍ ନମ୍ବର ଅଛୁ ଆମେ ତଳେ ଆଉ ଗୋଟେ ନଣନ୍ଦ ଅଛୁ ଉପରେ ଦି ଜଣ ଦେଢ ଶାଶୁ।
ଓହୋ ସେ ସବୁ ବାହା ହେଇ ଯାଇଥିବେ ଆଉ।
ହଁ ସାର୍ ମୁଁ ବାହାଘର ବେଳକୁ ସବୁ ବାହାଘର ହେଇ ସାରିଲେଣି ଝିଅ ବାହାଘର କରି କି ମୋ ଶଶୁରାାଗ ଇଏ ନଷ୍ଟ ହେଇଗଲେ ତାର ମୁଁ ଦି ତିନି ବର୍ଷ ପରେ ମୋ ଶାଶୁଙ୍କର କିଡନୀ ଖରାପ ହେଇଗଲା।
ଉୁଁ ମୋ ଶାଶୁଙ୍କର ତ ସେଇୟା ହେଲା ଆଉ।
ସେଇଠୁ ସ ମହିଳା ମାନଙ୍କର ବେଶୀ କୋପିଲଙ୍କର ବି ହଉଛି କିନ୍ତୁ ନାରୀ ମାନଙ୍କର ବେଶୀ।
ବେଶୀ ହୋଉଚି କାହିଁକି ତାର ରିଜନ୍ ଅଛି ନା।
କଣ ମାନେ ମୁଁ ଯେତିକି ଶୁଣିଚି ତ ସେମାନେ କୁହନ୍ତି ଆମ ଗାଁରେ ମୁ ଶାଶୁ କଥା କହିବେ କିସ ଅଧା ଟାଇମ୍ ସବୁବେଳେ ଉପାସ ରହୁନ ଆଜିକାଲି ସାଇନ୍ସ ହିସାବରେ ତ ଉପାସ ରହିବାଟା ଭଲ।
ଉପାସ୍ ରହିଲେ କଣ ହଁ ଆମେ ତ ଏ ଏକାଦଶୀ ଆମେ କରୁଛୁ ଆମେ ଆମେ ଏବେଠୁ କରୁ ମାନେ ଆମର ହେଇଗଲାଣି ଦି ବର୍ଷ ହେଲାଣି ଏକାଦଶୀ କରୁଚି।
ଏବେ ତ ସାଇନ୍ସ ପ୍ରମାଣ କରୁଚି କି ଉପାସ୍ ଦିନେ ଦିନେ ରହିବା ତ ଭଲ।
ଝିଅ ମାନଙ୍କର ଯୋଉ ପ୍ରୋବ୍ଲେମ୍ ଟା ହୁଏ ନା ସେଟା ଜଲ୍ଦି ପହଞ୍ଚେଇ ଗଲେ ଭଲ ନୁହେଁ।
ଟି ଗେଟ୍ ପ୍ରୋବ୍ଲେମ୍ ଟା
ହୁଁ ସେଟା ଜଲଦି ବନ୍ଦ ହେଇଗଲେ ଭଲ ନୁହେଁ। ତାର ଗୋଟେ ଏଜ୍ ଥାଏ ନା ତାର ସେଇ ଏଜ୍ ରେ ବନ୍ଦ୍ ହବା କଥା। ଆଉ ବି ଆଉ ବି ଗୋଟେ କାରଣ ସେଟା ବେଶୀ ଜଲ୍ଦି ବି ବନ୍ଦ୍ ହେଇଗଲେ ଭଲ ନୁହଁ। ବନ୍ଦ୍ ନୁଆ ଆଉ ବେଶୀ ଲେଟ ଯାଏ ବି ହେଲେ ଭଲ ନୁହଁ ମୋ ଶାଶୁଙ୍କର ନା ମଲା ବେଳେକୁ ବି ହୋଉଥୁଲା।
ବାପ୍ ରେ ଏତେ ବର୍ଷ ସେ କରଛି ମୁଁ ତ ଏମିତି ଥରେଥରେ ଯୋଉ ଏ ଏ ଏମିତି ହୁଏ ମୁ କୁହେ ଜଲ୍ ଦି ବନ୍ଦ୍ ହେଇଯିବା କଥା।
ତାଙ୍କର ଯୋଉ ଇଏ ହେଲା ନା କିଡ୍ନୀ ଖରାପ୍ ହେଇକି ତାପେ ତାଙ୍କୁ ପାରାଲିସ୍ ଯୋଉ ହେଇଗଲାନି, ସେତେବେଳେ ବି ତାଙ୍କ୍ ତାର ହୋଉଥିଲା ମୁଁ ପୋଛେ ସବୁ। ତା ଓପରେ
ସି ଏତେ ଏତେ ଯାକି କେମିତି ହୋଉଥୁଲା?
ହଁ ତାଙ୍କର ହଉଥିଲା ତାପରେ ତାଙ୍କୁ ନେଇକି ଡକ୍ଟରଙ୍କୁ ପା ପା ଦେଖେଇକି ତ ସେଟା ବନ୍ଦ କରିବା ପାଇଁ ମେଡିସିନ ଦେଲେ ତାଙ୍କୁ। ମନ୍ଥଲି ମାନେ ତାଙ୍କର ମାସକୁ ଅଠେଇଶ ଦିନକୁ ହେଇଯିବ।
ହୁଁ ହୁଁ।
ହଉ ହଉ ର
ହଁ-ହଁ ହଁ ହଁ।
ଆଜ୍ଞା।